ହାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର ଆଜ୍ଞା।
ଆଁ କୋଉଠୁ କହୁଥିଲେ?
ଏଇ ଆମ ଏ କୋଉ ରାୟଗଡାରୁ କହୁଚି।
ଆଜ୍ଞା। ଆ ଆପଣ କଣ କ ନାଇଁ ଆଜ୍ଞା ବର୍ଷା ହଉଚି ଯେ ଗାଁ ରେ ଟିକେ ବଇଚୁ ବୋଉଙ୍କ ଘରେ ବସିଚି ଆଉ।
ଆଚ୍ଛା।
ବର୍ଷା ପବନ ତ ଏଠି ଡେଲି ହଉଚି ଆଉ।
ଆମର ବି ଏପଟେ ପବନ ଜୋରେ ହଉଚି।
ବର୍ଷା ଫର୍ଷା କେମତି?
ବର୍ଷା ଜୋରକୁୁ ପବନ ବି ଜୋର।
ଆଉ ଆଜ୍ଞା ଆପଣ
ଘର ଦି ତିନିଟା ଭୁଷୁଡ଼ି ଗଲାଣି ଆମ ଗାଁରେ, ଘର ଦି ତିନିଟା ଭୁଷୁଡ଼ି ଗଲାଣି।
ମାନେ ଏତେ ଜୋରରେ ବର୍ଷା ହଉଚି।
ହଁ ପବନ ଜୋରେ ପବନ ଚାଳ ଛପର ଉଡେଇ ନେଇଗଲାଣି।
ନା ଆପଣ ତାହେଲେ ଆପଣଙ୍କ ଘର କଣ ଛାତ ଘର?
ହଁ ଆମର ଛାତ ଘର।
ଭାଇ ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମ ଘରେ ବାପା, ମା, ଭାଇ, ଜେଜେମା।
ଆପଣ କଣ କରନ୍ତି?
ମୁଁ ମୋର ଏଇ ବେପାର ବାଣିଜ୍ୟ କରେ।
ଆଉ ଆପଣଙ୍କ ସାନ ଭାଇ?
ସିଏ ତାର ପଢାପଢି।
ଆଉ କଣ ପଢୁଛନ୍ତି?
କଣ କହିଲେ?
କଣ ପଢୁଛନ୍ତି ସାନ ଭାଇ?
ସିଏ ତାଙ୍କର ଆଇ ଟି ଆଇ।
ଓହୋ। ନାଇ ଆପଣ କଣ କେମିତି କୋଉ ଟାଇପ୍ ର ବେପାର ବାଣିଜ୍ୟ କରନ୍ତି?
ମୁଁ ମୁଁ ଭଲ ଯୋଉ ମୁଁ ପରିବା ଆମର ପରିବା ଚାଷ ପରିବା ବେପାର କରେ। ଆଉ ଚେନାଚୁର୍ ଜାଣିଚନ୍ତି ଚେନାଚୁର୍ ବିସ୍କୁଟ ଏସବୁ ବେପାର କରାଯାଏ।
ନା ଆପଣଙ୍କର ଦୋକାନ ଅଛି ନା ନା ଏମିତି ରେ ହାଟ ବାଟରେ ଯାଇକି ବିକନ୍ତି?
ଏମିତି ହାଟରେ ଯାଇକି ବିକୁ।
ମାନେ ପ୍ରପର ଦୋକାନ ନାହିଁ? କେବେ ଭାବି ନାହାନ୍ତି କି ଏତେ ଯଦି ପରିବା ପତ୍ର ଚାଷ ବାସ ହଉଚି ବିସ୍କୁଟ ମିକ୍ସଚର ଦୋକାନ କରିବା ପାଇଁ?
ଦୋକାନ କରିବା ପାଇଁ ଇଚ୍ଛା ହଉଚି ଯେ, ସେତିକି ଦୋକାନ କରିବା ପାଇଁ ସେତିକି ପଇସା ହେଇଗଲେ କରିବୁ। ଆର୍ଥିକ ସହାୟତା ଏବେ ନାହିଁ।
ଆପଣଙ୍କ ସେ ବେ ବାଣିଜ୍ୟ ରୁ କେତେ ତଥାପି ବି ପ୍ରଫିଟ୍ ହୁଏ ନା ଲସ୍ ଚାଲେ?
ପ୍ରଫିଟ୍ ହୁଏ ବେଳେ ବେଳେ କ୍ଷତି ବି ଚାଲେ।
ଆଉ ଆଜି କାଲି ତ ବହୁତ ବର୍ଷା ହଉଚି, ତାହେଲେ ଏ ବର୍ଷ ର ବେପାର କେମିତି?
ଏ ବର୍ଷର ବେପାର ଠିକ୍ ଚାଲିଥିଲା ଏବେ ଟିକେ ବର୍ଷା ପାଇଁ ହାଟକୁ ଯାଇ ହଉନି।
ଓହୋ।
ବେପାର ବି କରିି ହଉନି ଠିକ୍ ସେ ଲୋକ ବି ଆସୁ ନାହାନ୍ତି କିଣିବା ପାଇଁ। ଏମିତି ସବୁ ଅସୁବିଧା ଚାଲିଛି।
ଆଜ୍ଞା।
ହୁଁ ଆଉ ଆପଣ କଣ କରନ୍ତି?
ମୋର ଏବେ ପ୍ଲସ ଟୁ କ୍ଲିୟର୍ ହେଇଛି ଡିପ୍ଲୋମା ମୋର ଆଇ ଡିପ୍ଲୋମା ବିଟେକ ରେ ଫର୍ମ ପକେଇଛି ଆଉ।
ଆଚ୍ଛା।
ଆଉ ଆପଣଙ୍କ ଘରେ ସବୁ କେମିତି? ଆମର ଇଏ ପକେଇ ଲେଣି ହେଲାଣି ପନ୍ଦର କୋଡିଏ ଦିନ ଉପରେ।
ଆଚ୍ଛା।
ଆଉ ଆପଣଙ୍କ ଘରେ ସବୁ କେମିତି?
ହଁ ସମସ୍ତେ ଭଲ।
ଆଜି କଣ ଖାଇଥିଲେ ଆପଣ?
ଏଇ ମାଛ ତରକାରୀ, ଭାତ, ଆଳୁଭଜା।
ଆପଣ କେବେ ରୋଷେଇ କରନ୍ତି ନା ନା ସବୁବେଳେ ମାମା କରନ୍ତି?
ହଁ ବେଳେ ବେଳେ ଯେତେବେଳେ କେହି ଘରେ ନା ନ ଥାନ୍ତି କେତେବେଳେ ମୁଁ କରେ ଆଉ।
ଆପଣଙ୍କୁ କଣ କଣ ରୋଷେଇ ଆସେ?
ଇପି, ମ୍ୟାଗି।
ଇପୀ ମାଗି ମାନେ ଆଉ କିଛି ମାଛ ତରକାରୀ କି ଚିକେନ୍ ତରକାରୀ ଏମିତି କିଛି ଆସେନି?
ଏ ସବୁ ମୁଁ କିଣିକି କରେନି ଦୋକାନରୁୁ କିଣି ଆଣେ ପାଖରେ ଦୋକାନ ଅଛି। ଯେହେତୁ ଆମର ଏଇଠି ଦୋକାନରେ ସବୁ ମିଳିଯାଏ ହୋଟେଲରେ।
ଆଉ ଆଜି ରାତିର ରୋଷେଇ କଣ?
ଆଜି ରାତିରେ ରୁଟି, ଆଳୁ ଭଜା।
ମାନେ ରୁଟି ସମ ସବୁ ଟାଇମ୍ ରେ ଖାଆନ୍ତି ନା ନା ଭାତ ବି ଖାଆନ୍ତି?
ମୁଁ ରାତିରେ ଅଧିକାଂଶ ଟାଇମ୍ ରୁଟି
ଓହୋ। ଆଉ ଆପଣଙ୍କ ହାଟ କୋଉ ବାରରେ ଯାଆନ୍ତି ନା ସବୁ ବାରରେ?
ଆମର ହାଟ ଏଠି ଦିଟା ଦିଟା ବାରରେ ଆଉ ସବୁ ଅଲଗା ଅଲଗା ହାଟକୁ ବି ଯାଉ। ଆମ ପାଖ ହାଟ ଦି ଦିନି ହୁଏ।
ଆଜ୍ଞା।
ହୁଁ, ହୁଁ।
ତେବେ ହାଟରୁ କେତେ ବେପାର ହୁଏ ଦିନକୁ।
ଦନୁକୁ ଉଁ ଉଁ ହଜାରରୁ ଦି ହଜାର ଟଙ୍କା ବିକ୍ରି ହୁଏ ଜିନିଷ ବିକ୍ରି ହୁଏ।
ଆଜ୍ଞା।
ହୁଁ। ହାଟର ଲୋକଙ୍କୁ ନେଇକି ଲୋକ ଯେତେବେଳେ ଅଧିକ ଥିବେ ଅଧିକ ବିକ୍ରି ହୁଏ, ଲୋକ ଯେତେବେଳେ କମ୍ ଆସନ୍ତି କମ୍ ବିକ୍ରୀ ହୁଏ।
ଆପଣ ଏକା ବି କରନ୍ତି ନା ଆପଣଙ୍କ ସହିତ କିଏ ଯାଆନ୍ତି ହାଟକୁ?
ହଁ ମୁଁ ତୁ ସାହାଯ୍ୟ କରିବା ପାଇଁ ଜଣେଇ ଯାଆନ୍ତି।
ଆଉ ଆପଣଙ୍କ ବାପା ସେ ଘରେ ରୁହନ୍ତି ନା ଅଲଗା କିଛି କାମ କରନ୍ତି।
ନା ନା ଅଲଗା କିଛି କାମ କରନ୍ତି ନି। ହ ସୁଲିଆ ନାମକ ବ୍ୟକ୍ତି ଜଣକ ସାହାଯ୍ୟ କରନ୍ତି ଅଧିକ।
ଓହ ସିଏ କଣ କରନ୍ତି।
ଇଏ ସୁଲିଆ ନାମକ ବ୍ୟକ୍ତି ଯାଆନ୍ତି ମ ସହିତ ଜିନିଷ ବୋହିକି ବୋହିକି ନେଇକି ଯାଆନ୍ତି।
ମାନେ ତାଙ୍କର ପାଠ ପଢା ପଢି ଏମିତି ଚାଲିଛି ନା ଆପଣଙ୍କ ସହିତ କାମ।
ତାଙ୍କର ଏବେ ପାଠ ପଢା ପଢି ନାହିଁ। ସିଏ ଏବେ ଚାକିରି ଖୋଜଛନ୍ତି କରିବା ପାଇଁ।
ସିଏ ଏବେ କୋଉଠି ଅଛନ୍ତି?
ସିଏ ଏବେ ଏଇ ଏଇ ଆମ ଘର ପାଖରେ ବସିକି କଥା ହଉଛନ୍ତି ଲୋକଙ୍କ ସହ।
ଓ ନା କିଛି ଗେମ୍ ଫେମ୍ ଖେଳୁଛନ୍ତି।
ହଁ ସେ ଗେମ୍ ଫେମ୍ ବି ଖେଳନ୍ତି ଏବେ କିନ୍ତୁ ଖେଳୁନାହାନ୍ତି।
ହ ତାଙ୍କୁ କଣ ରୋଷେଇବାସ ଆସେ?
ତାଙ୍କୁ ହଁ ତାଙ୍କୁ ଭଲ ଆସେ ଭୋଜିରେ କରନ୍ତି ସିଏ ଭଲ ରୋଷେଇ।
ଓହୋ।
ଆପଣଙ୍କର ଯେତେବେଳେ ଭୋଜି ହବ ତାକୁ ଡାକିବେ ନିଶ୍ଚିନ୍ତ।
ଡାକିବା ଏଇଟା ଗୋଟେ କଥା। ତାହେଲେ ତାଙ୍କ ରୋଷେଇ ସମସ୍ତଙ୍କୁ ଭଲ ଲାଗେ ବଧେ ଆଉ
ହୁଁ ଆଉ ତା ଭୋଜି ଯିଏ ଖାଇଛି ସିଏ କେବେ ବି ବୁଲି ପାରୁନାହିଁ ଖ
ଆଉ ତାଙ୍କୁ କେବେ ତାଙ୍କ ମୁଣ୍ଡରେ ଆଇଡିଆ ଆସେନି ମୁଁ ଏତେ ରୋଷେଇ ଭଲ କରୁଛି ହୋଟେଲ୍ ଫୋଟେଲ୍ ଗୋଟେ ଖଲିବା ପାଇଁ।
ହଁ ସେ ଚାହୁଁଛି ଯେ କିନ୍ତୁ ମୁଁ ତାକୁ ମନା କରୁଛି ତୁ ସବୁ ବହି ବହି କର ମୁଁ ଯାଇ ବହି ପାରୁନି।
ଓଉ ହୋ। ସେଇ ହାଟରେ ତ ଆପଣଙ୍କ ସାଇଡ଼ରେ ଦୋକାନ ଟା ଦେଇଦିଅନ୍ତେ ଆଉ।
ହଁ ହଁ ସିଏ ସେଇ ସାଇଡରେ ଦବ ଏବେ ହାଟ ରେ ଭାବୁଛି ଖାଇବା ଦୋକାନ ଟା ଦବ।
ହଉ ଖାଇବାକୁ ଦେଲେ ଆମେ ଯିବୁ ଆଉ।
ହଉ ନିଶ୍ଚିନ୍ତ ଆସିବେ ଖାଇକି ଥରେ ଦେଖିବେ।
ଆଜ୍ଞା।
ତା ହାତ ରନ୍ଧା କେମିତି କେମିତି ଲାଗୁଛି।
ଆଜ୍ଞା।
ଅତିସ୍ଵାଦିଷ୍ଟ
ତଥାପି ତାଙ୍କୁ କଣ କଣ ଭଲ ରଷେଇ ଆସେ ସବୁଠୁ ମାନେ ବେଶୀ ଭଲ କୋଉଟା କରିପାରନ୍ତି।
ତାଙ୍କ ହାତର ଲୋକ ଚା ପିଇବା ପାଇଁ ଅଧିକ ପସନ୍ଦ କରନ୍ତି।
ଆଉ ଏ ବରା ତରକାରୀ
ହଁ ଵରା ତରକାରୀ ବି କରନ୍ତି। କିନ୍ତୁ ଚା ଟା ଟିକେ ଅଧିକ ଲୋକ ପସନ୍ଦ କରନ୍ତି ପିଇବା ପାଇଁ।
ଓହୋ ତାହଲେ ତାଙ୍କ ଘରେ ବୋଧେ ସିଏ ଡେଲି ଚା କରନ୍ତି ଆଉ।
ହଁ ଯେହେତୁ ତାଙ୍କର ଵଙ୍ଗାଲି
ତାଙ୍କ ଘର ଆପଣଙ୍କ ଘର ତୁ କେତେ ବାଟ?
ହଁ ଆମ ଘର ପାଖରେ ଆମ ପୋଡୋସୀ
ତାଙ୍କ ଘରେ କଣ କୁହନ୍ତି ସେ ଆପଣଙ୍କ ସହିତ ହାଟକୁ ଗଲେ।
ତାଙ୍କ ଘରେ କିଛି କୁହନ୍ତିନି ସିଏ ଖ ବୁଲାବୁଲି କରି ସେଥିପାଇଁ ତାକୁ କୁହନ୍ତି ଯା। ତା ସହିତ ତାକୁ ଟିକେ ସାହାଯ୍ୟ କରିବୁ।
ଆଉ ଆପଣ ତାକୁ କେତେ ଟଙ୍କା ଦିଅନ୍ତି ତଥାପି
ହଁ ତାକୁ ଦିଏ ଦୁଇଶହ ତିନିଶହ ଦିଆଯାଏ ତାକୁ ବେତନ ଦିଆଯାଏ ଦୁଇଶହ ତିନିଶହ
ଓହୋ ବେପାର ବେପାର୍ ହଉ କି ନ ହଉ କିନ୍ତୁ କଣ କହିଲେ?
ମାନେ ମୋ ସହିତ ଯିବା ପାଇଁ ଟିକେ ପସନ୍ଦ କରେ ତ ଅଧିକ ସେଥିପାଇଁ ତାଙ୍କ ଘରେ କିଛି କୁହନ୍ତିନି।
ଆଉ ବେପାର ହଉ କି ନ ହଉ କିନ୍ତୁ ତାଙ୍କ ଦରମା ମିଳିବା ଦରକାର ଆଉ।
ହଁ ଯେହେତୁ ସି ଏତେ କଷ୍ଟ କରିକି ଯାଇଚନ୍ତି ତାଙ୍କୁ ନଦେଲେ ତାଙ୍କ ମନ କଷ୍ଟ ହବ।
ଆଜ୍ଞା।
ସେଇଥିପାଇଁ ତାଙ୍କୁ ଦେଇ ଦଉଚି ଭାବିକି କିଛି ଆଉ। ଆଉ ଆଜ୍ଞା ଆପଣ କଣ କରନ୍ତି?
ମୁଁ ଏବେ ତ କହିଲି କି ଫର୍ମ ପକେଇଚି ଏବେ ବର୍ଷା ଯେମିତି ହଉଚି ଜଷ୍ଟ ଗାଁରେ ଏବେ ଟିକେ ଛାଡିଚି।
ହଁ ହଁ ଘରେ ଘରେ ସବୁ କଣ କରନ୍ତି।
ଘରେ ବାପା କାମ କରନ୍ତି। ସେ ଜଣେ ଡ୍ରାଇଭର ମାମା ତାଙ୍କର ହାଉସ୍ ୱାଇଫ୍ ଆଉ ଜଣେ ସାନ ଭଉଣୀ ଅଛି ଆଉ।
ଓହୋ ଆପଣ କେବେ ଚାହିଁନାହାନ୍ତି ତାକୁ ସାହାଯ୍ୟ କରିବାକୁ ତାଙ୍କ ସହିତ ଯାଇକି।
କାହା ସହିତ?
ବାପଙ୍କ ସହ ଗାଡିରେ।
ବାପା ତ କହିଚନ୍ତି ଯଦି ପାଠ ଷାଠ ନ ପଢିଲୁ ତାହେଲେ ମୋ ସହିତ ଯିବୁ ଆଉ।
ହୁଁ ଭଲ କଥା।
ଆଜ୍ଞା।
ହୁଁ ଆପଣ ଗାଡିରେ ଗଲେ ବି ଆମ ସୁଲିଆ ନାମକ ବ୍ୟକ୍ତି ଜଣଙ୍କୁ ବି ନେଇଯିବେ।
ଆଜ୍ଞା ଡାକିବା ଆଉ ଯିବେ ଯଦି ଯିବା।
ହଁ ତାର ବି ବୁଲାବୁଲି କରିବା ପାଇଁ ସବୁଆଡେ ବହୁତ ଇଚ୍ଛା।
କେହି କରିପାରିବେନି। ସବୁବେଳେ ଏଇ ମୋବାଇଲରେ ବୁଡି ରହୁଚି ସିଏ। ହାଲୋ।
ଆଜ୍ଞା।
ମାନେ ଯେହେତୁ ଯେ ମୋ ସବୁବେଳେ ମୋବାଇଲରେ ବୁ ଗେମରେ ବୁଡି ରହୁଚି ସେଥିପାଇଁ ତାଙ୍କୁ ବୁଲାବୁଲି କରିବା ପାଇଁ ବାହାରକୁ ପଠେଇବା ଟା ଭଲ।
ଆଜ୍ଞା। ତାଙ୍କ ଘରେ ତାଙ୍କୁ ମୋବାଇଲ ଦଉଚନ୍ତି।
ହଁ ତାଙ୍କ ଘରେ ସିଏ କାନ୍ଦିକି ଜିଦି କରୁଚି ମୋବାଇଲ ଦିଅ ବୋଲି ନହେଲେ ଖାଇମିନି। ସେଥିପାଇଁ ଘରେ ପୁଅର ମନ ନକଷ୍ଟ ନହବା ପାଇଁ ତାକୁ ଦଉଚନ୍ତି ଆଉ।
ଆଉ ଏବେ ସେ କୋଉଠି ଅଛନ୍ତି? ଆପଣଙ୍କ କତିରେ ଅଛନ୍ତି ନା ତାଙ୍କ ଘରେ ଅଛନ୍ତି। ହ୍ୟାଲୋ ଓହୋ ମାନେ ଘ
କଥା ଶୁଣିକି ଟିକେ ମନ କଷ୍ଟ କରଚି ସିଏ ନା ନା। କଥା ଶୁଣିକି ଟିକେ ମନ ଦୁଃଖ କରୁଚି ସିଏ ଆଉ, କଣ କହିଲେ?
କେତେବେଳେ ଘରକୁ ଯିବା?
ସିଏ ପଳେଇବେ ଏବେ ତାଙ୍କର ଯେତେବେଳେ ତାଙ୍କର ଇଚ୍ଛା ହବ ସିଏ ହେତେବେଳେ ପଳେଇବେ।
ଘରେ ତାହେଲେ ନିଏ।
ଏବେ ଟିକେ ସିଏ ଘରେ ରାଗେ। ଘରେ ଟିକେ ରାଗିକି ପଳେଇ ଆସିଚନ୍ତି ନା ସେଥିପାଇଁ ସିଏ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।
ଡକା ଆସ୍ ନା।
ଯେହେତୁ ଇଚ୍ଛା ପ୍ରକାଶ କରୁନାହାନ୍ତି ସେଥିପାଇଁ ଏଠାରେ ଅବସ୍ଥାନ କରିଛନ୍ତି।
ହଉ ଆଜ୍ଞା ଆପଣଙ୍କ ସହିତ ଗପିକି ଭଲ ଲାଗିଲା ଆଉ।
ଜ୍ଞା ଧନ୍ୟବାଦ।
ଆଜ୍ଞା ଆଜ୍ଞା ଧନ୍ୟବାଦ।